ହଁ
କଣ କରୁଛନ୍ତି
ବସିଛି ବର୍ଷା ବାଗରେ ଆଉ କଣ।
ଆମେ ବି ଏଇ ବର୍ଷା ପାାଗରେ ବସିଛୁ ଆଉ ଘରୁ ତ ବାହାରିବାର ନାହିଁ ବର୍ଷା ହଉଛି।
ନାଇଁ ଏମତିେ ବର୍ଷା ଛାଡିଗଲାଣି ଟିକେ ମୁଁ ବାହାରେ ବସିଥିଲି ଆଉ।
ଆପଣଙ୍କ ଘର ଟା କୋଉଠି।
ମେଲେ ସାର୍।
ହଁ ବାଲେଶ୍ର ଆମର କେନ୍ଦ୍ରାପଡା ଆଉ।
ଆଚଛା ଆଚଛା
ହଁ ଆପଣ ବାଲେସ୍ୱର ରେ ବର୍ଷା ହଉଥିଲା ଆଜି ସ।
ହଁ ସକାଳେ। ଥିଲା ସେଇ ଦଶା ଏଗାରଟା ବାରଟା ପାଖରୁ ଟିକେ ଟିକେଉ ଦିପ ଟିକେ। ଜୋରସେ ଦେଇ ହେଇଛି ତାପରେ ଦିଇପରେ। ଗୋଟେ ଦେଟଟା ପାଖକୁ ଗୋଟେ ଦେଟା ପାଖରୁ ଆଉ ନାହିଁ ବର୍ଷା ମଙ୍କଆ କରିକି ରଖିଛି ବର୍ଷା ନାହିଁ। ହଉ ହଁ ଆଉ ସେପଟ। ଖାଇଥିଲି ଭାତ। ଆଜି ଅଣ୍ଡା ତରକାରୀ ଆଉ ଆଜି ଶୁକ୍ରବାର ଥିଲା।
ହଁ
ଆମର ଅରୁଆ ଭାତ ଚିକେନ ଆଲୁ ତରକାରୀ ଆଉ ଆଜି ବି ଟିକେ ବାର ଥିଲା ନା।
ଆଚ୍ଛା ଆଚ୍ଛା ଆଉ ସେପଟେ କଣ। କୋଣ ଖାଇବା ସେପଟେ ବେଶୀ ମାନେ କେନ୍ଦ୍ରାପଡା ଆମର ଯଣ ବାଲେସ୍ୱର ରେ ହଉଛି ମୁଢ଼ି ଟା ବେଶୀ। ଏ ପ୍ରିୟ ସମସ୍ତଙ୍କର ମୁଢୀ ଖାଇବାଟା ମାନେ ଗୋଟେ ଇଏ। ସେମିତି କି ଆପଣଙ୍କର ହଉଚୁ କେନ୍ଦ୍ରାପଡରେ କଣ।
ଆମ କେନ୍ଦ୍ରାପଡ଼ାରେ ରସାବଳି ଆଉ।
କେନ୍ଦ୍ରାପଡା ରସ ବଡି ଆଉ ବେଶୀ ଟିଫିନ କଣଣ ସକାଳେ କରନ୍ତି
ଆ ସକାଳେ ଟିଫିିନ କେନ୍ଦଆ ପଡା ସବୁ ମିଳେ ଏଇ ବରା ଇଟଲି ଦୋସା। ଏଇ ସବୁ ଆଉ। ଆମେ ଏଇ ଘରେ ରୁଟି ଭଜା ଫଜା କରୁ ଏଇ କରିକି ଖାଉ ଆ। ଆଉ ଡେଲି ତ ବଜାରରେ ଖାଇ ହବନି ନା
ହଁ, ସିଏ ତ ଠିକ ଉମ୍ ନାଇଁ, ଆମେ ଧରକ ସକାଳେ ଡେଲି ଜଳଖିଆରେ ହଉଛି ମୁଢ଼ି ଖାଉ, ହେଲା କି ସେଇଭଳିଆ ପଚାରୁଚି। ନାଇଁ, ନାଇଁ, ମୁଁ ଚା ଟା, ସକାଳେ ଚା ବିସ୍କିଟ ଗୋଟେ ସକାଳେ ତ ମୁଁ ଚା ବିସ୍କିଟ ଖାଏ ବାକି ମୁଢ଼ି ଯେତବେଳେ ନଅଟା ଆଡେ ବେଳେବେଳେ ନଅଟା ସାଢେ ନଅଟା ବେଳେ ମୁଢ଼ି ତା ସହିତ କିଛି ବି ଭଜା ହଉ, ତରକାରୀ ହଉ, କିଛି ବି। ମାଂସ ମୁଢ଼ି ତ ଅ ସକାଳେ ତ ମାଂସ ହୁଏନି, ଯେଦିନ ମାଂସ ହେଲା ରାତିରେ ବି ଦର କବନ ମାଂସ ମୁଢ଼ି ମାଂସ ମୁଢ଼ିଟା ସବୁଠୁ ବେଶୀ ଆମ ମାନଙ୍କ ପ୍ରିୟ।
ଓ ମାଂସ ପୁଡି ହଁ, ହଁ ସେଇ ବଢିଆ ଅଛି, ଆମ ଘରେ ହୁଏ ନା ମାଂସ ମୁଢ଼ି, ଆମେ ଯୋଉ ମେଲା ଯୋଉ ଲାଗେ ମାଂସ ମୁଢ଼ି ଖାଇବାକୁ ସେଇଠି ଭଲ ଲାଗେ।
ଆମେ ଘରେ ବି ଖାଉଛେ। ଏଦିନ ଦ୍ୱିପହରେ ମାଂସ ହେଲା, ମାଂସ ରଖିଦେଲୁ ଟିକେ ଝୋଳ ଆଳୁ ମାନେ ର ଖିଦେଲେ ହଉଛି ରାତିରେ ହଉଚୁ, ଆ ରୁଟି ନା ମା-ମାଂସ ନହେନେ ହଉଛି ମୁଢି ମାଂସ। ଏମତିକା। ଆ ହୁଁ। ବାକି ମୁଢ଼ିଟା ଘରେ ଆଭେଲେବୁଲ ରହିବ ସଦାବେଳେ ମୁଡି ନଥିଲେ ସବୁ ଅନ୍ଧାର।
ମୁଢି ସବୁବେଳେ ଆପଣଙ୍କର ଘରେ ସବୁବେଳେ ମୁଢି ରହିବ?
ହଁ, ସକା ମାନେ ରେଗୁଲାରଲି ଆମେ ସକାଳେ ଡେଲି ମାନେ ମୁଢି ଖାଉ।
ଆ ମୁଢି ଆପଣ ଘରେ ବନାନ୍ତି, ନା କି ବଜାରରୁ ଆଣନ୍ତି?
ନା, ଏବେ ତ ମାର୍କେଟରୁ କିଣୁଚି, ବାକି କି ଆଗରୁ ମୁଁ ନିଜେ ଭାଜୁଥେଲି, ଆଉ ଏବେ ଭାଜୁନାହିଁ ଆଗୁରୁ ମୁଁ ନିଜେ ଭଜା ମୁଡି ଭଜା ବି ଶିଖିଛି ଚୁଲିରେ ଆଉ ଏବେ ଚୁଲି ପାଖରେ ବସିକି ମାନେ ଆଉ ହଉନାହିଁ ଭାଜି। ଧିରେ ଧିରେ, ହଁ।
ହଁ, ଆପଣ, ଆପଣଙ୍କ ପୁଅ ଝିଅ ଅଛନ୍ତି?
ହଁ ଝିଅ ଅଛି, ଝିଅ ହଉଛି ସେଭେନ କ୍ଲାସରେ ପଢୁଛି। ଶିଶୁ ମନ୍ଦିରରେ। ଆଉ ଆପଣଙ୍କର?
ମୋର ବି ପୁଅ ଅଛି। ସିଏ ଉମ୍ ଥ୍ରୀ କ୍ଲାସରେ ପଢୁଛି ଆଉ।
ଆଚ୍ଛା। ଆଉ କୁଆଡେ ବୁଲାବୁଲି ଯାଇଥିଲେ ଆପ ଆପଣଙ୍କର ସେପଟେ ବୁଲାବୁଲି ଜାଗା କଣ ଅଛି?
ଆମ ଏଠି କିଛି ନାହିଁ, ଖାଲି ଏଇ କେନ୍ଦ୍ରାପଡାରେ ବଲଦେବଜୀଉ ମନ୍ଦିର ଅଛି। ଆଉ ଏଇ ଛୋଟ ମୋଟ ପାର୍କ ଅଛି। ଏଇ ଯୋଉ ବର୍ଷା ଦିନେ ଯୋଉ ପାର୍କର ହାଲତ
ବାଲେଶ୍ଵର କେବେ ଆସିଛନ୍ତି?
ବାଲେଶ୍ଵର ମୁଁ କେବେ ଯାଇନି। ବାଲେଶ୍ୱରରେ ଆମର ରିଲିପ ରିଲେଟିଭ ଅଛନ୍ତି ଯେ ଏବେ ମୁଁ ବାଲେଶ୍ଵର ଯାଇନି କେବେ।
ନିହାତି କେବେ ଆସନ୍ତୁ ବାଲେଶ୍ଵର। ବାଲେଶ୍ଵର ଗୋଟେ ବହୁତ ସୁନ୍ଦର ଜାଗା, ଯୋଉଟାକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁରା ଭରପୁ ପୁର ହେଲା କି।
ହଁ, ହଁ।
ସମୁଦ୍ର ଉପକୂଳ କୂଳବର୍ତ୍ତୀ ଜାଗା ନା, ଏମିତି ତ ପଞ୍ଚଲିଙ୍ଗେଶ୍ଵର ଆପଣଙ୍କର କ୍ଷୀରଚୋରା ଗୋପୀନାଥ ମନ୍ଦିର୍, ଏପଟେ ଆପ୍ ଆପଣଙ୍କର ରହିଲା ହଉଚି ଯୋଉ ଉମ୍ ବାଲେଶ୍ଵର ତ ଗାପିନଗରୀ ହୁଁ ମାନେ ମହାରାଜାଙ୍କ ଜଗନ୍ନାଥ ମନ୍ଦିର ନୀଳଗିରି ଆଉ ଏପଟକୁ ଯଦି ଆପଣ ପଳେଇ ଆସିଲେ, ଯେହେତୁ ଏଟା ବେଙ୍ଗ ୱେଷ୍ଟବେଙ୍ଗଲ ବୋର୍ଡର ଦିଘା, ଉଦୟପୁର ସି ବିଚ୍, ତାଳେଶରୀ, ଚନ୍ଦ୍ରେଶ୍ଵର ବାବା, ଭୂଷଣ୍ଡେଶ୍ଵର ନାସ ଏସିଆରେ ସର୍ବବୃହତ୍ ଲିଙ୍ଗ। ଭୂସେଣ୍ଡେଶ୍ଵର ହୁଁ ସୁବର୍ଣ୍ଣରେଖା ନଦୀ କଡରେ ହାଉ ଆ ହଁ। ଭୂସେଣ୍ଡେଶ୍ଵର ବି ବୋହୁତ ବଡ ଗୋଟେ କିମ୍ବଦନ୍ତୀ ରହିଛି ଯୋଉଟା କି ସ୍ଵୟଂ ରା ବଣ ତାଙ୍କ ମାନେ ଲଙ୍କାକୁ ନେଇକି ଯାଉଥିଲେ ଜାଣିଛନ୍ତି କି?
ହୁଁ ମୁଁ ଜାଣିନି ହେତା।
ହଁ ଭୂସେଣ୍ଡେଶ୍ଵର ବି ବୋହୁତ ମାନେ ଇଏ ରହିଛି ଗୋଟେ କିମ୍ବ ମାନେ କିମ୍ବଦନ୍ତୀ ଅନୁସାରେ ରାବଣ ତପସ୍ୟା କରିକି ଲିଙ୍ଗଟାକୁ ନେଇକି ଯାଉଥିଲେ ଶିବ ସ୍ଵୟଂ ତାକୁ ଦେଇଥିଲେ ଏବ୍ ମାନେ ତ ସନ୍ତୁଷ୍ଟ ହେଇକି ତ
ହଁ ହଁ।
ଯେତେବେଳେ ବର ଦେଇ ଦେଇଛନ୍ତି ସିଏ ତ ଆଉ କିଛି କହିପାରିବେନି ସିଏ ଯେତେବେଳେ ତାଙ୍କର ଲିଙ୍ଗଟାକୁ ଚାହିଁଛନ୍ତି ସିଏ ନେଇ କି ଯାଉଥିଲେ ତ ଶିବ ତ କୌଣସି ହାଲତରେ ଚାହୁଁ ନଥିଲେ କି ଯାଅ ମାନେ ଲଙ୍କାକୁ ଯିବା ପାଇଁକା ସେଇଥିପାଇଁକା ସେ ଗଣେଶ ଙ୍କୁ ଗୋଟେ ଗୋରୁ ଜଗୁଆଳ ପିଲା ହେଇକି ପଠେଇଥିଲେ ଯାହାକି ହଉଚୁ ଉଁ ତାକୁ କହିଥିଲେ କି ତୁ ବାଟରେ ଯିବା ବେଳେ କୋଉଁଠି ମତେ ବସେଇବୁନି। ସିଧା ନେଇଯିବୁ ଯଦି ଯୋଉଁଠି ବସିବୁ ମୁଁ ସେଇଠି ରହିଯିମି। ତ ଯେତେବେଳେ ତାକୁ ବାଟରେ ଲଘୁ ସଂଖାର ଆସିଚି ସେତବଳେ ସିଏ ହଁ ସେ ଗାଈ ଜଗୁଆଳ ପିଲାକୁ ଧରେଇ ଦେଇଚି ଆଉ ଆ ଏମତି ବି ସେଠି ଗୋଟେ ଖାଳ ଫୁଟି ଯାଇଚି ଯୋଉଟା କି କୁହନ୍ତି ସେ ଲଘୁସଂଖାର କଲାବେଳେ ଖାଳଟା ହିଁ ଫୁଟି ଯାଇଥିଲା ଆଉ ଇଏ ନ ମାନେ ମନ୍ଦିର୍ କଡ ଦେଇକି ଅଛି। ଆଁ ଯୋଉଟାକିି ସେ ଲିଙ୍ଗଟାକୁ ସେଇଠି ବସେଇ ଦେଇଥିଲେ। ଆଉ ଲିଙ୍ଗଟା ରହି ହେଇଥିଲା ଏମିତିକି ବି ଏବେ ଯୋଉ ଲିଙ୍ଗଟା ଆପଣ ଯଦି ନେଟ ମାରିକି ଦେଖିବେ ଯେତିକି ଉପରକୁ ଦେଖାଯାଉଛି ଭିତରକୁ ବି ସେତିକି ରହିଛି।
ମାନେ ଓପରୁକୁ ଯେତେ ଉଠିକି ଅଛନ୍ତି ତଳକୁ ବି ସେତିକି।
କୁ ବି ସେତେ ଦେଖନ୍ତୁ ଆପଣ ଯୋଉଠି ବି ଆପଣ ଲିଙ୍ଗ ଦେଖିବେ ଦେଖିବ ଗୋଟେ ଦୀପ ଟାଇପରେ ଆପଣ ତଳୁ କୁ ବି ଦେଖିବେ ଉପୁରୁକୁ ଦେଖିବେ ୟାର କଣ ଅଧାରୁୁ ଦେଖୁଛନ୍ତି। ହେଲା କିି ତେଣୁ ଅଧା ଉପରେ ଟିକେ ଇଏ ବି ବଙ୍କିକି ରହିଛି ହେଲା ଯୋଉ ଭୂସେଣ୍ଡେଶ୍ୱର ଆମ ଘର ଉ ମାତ୍ର ମାନେ ଆମ ଘର ପଛପଟେ ନଦୀ ନଦୀ ପାହାରେ ହେଲେ ଭୁସେଣ୍ଡେଶ୍ଵର ହେଲା କି। ପୁରା ପାଖରେ।
ହଁ ଆଉ ଆପଣ ଗାଧୁଆଳେ କଣ ଖାଇଥିଲେ।
ଏଁ ଗାଧୁଆ ବେଳେ ସକାଳେ ତ ମୁଢି ଖାଇଥିଲି ଆଉ। ତ ଆଜି ଦିପହରେ ଭା ହାଁ ଭାତ। ଆଜି ହେଁ ଯେ ଝିଅର ଦେହ ଟିକେ ଭଲ ନାହିଁ ଆଉ ଯେ କିଛି ତରକାରୀ ବନେଇ ନଥିଲି ଯେ ମିକ୍ସ୍ ଚର କାକୁଡି ଏମିତିକେ ଆଚାର ଫାଚାର ଦେଇକି ଆଉ ରେଗୁଲାରି ମୁଢ ଖାଏ ବାକି ଭଜାଟେ ହଉ କି ମଟର ତରକାରୀ ହଉ ଦମ୍ ହଉ କି ଯାହା ହଉ ମୁଢି ସହିତ ଛି ବି ଆ ମୁ ଟା ହାଁ ହାଁ ମୁଢିଟା ଖାଇଏନ୍ ମୁଢି ନ ଖାଇଲେ ବି ଶାନ୍ତି ଲାଗେନି ଲାଗି ହେ ଯେମିତି ଟିକେ ଏ ଉହୁଁ ଲୋକ ବାର ବ୍ରତ କଲେ ତା ପରଦିନ ପଖାଳ ନା ଏପଟେ ବି ଖାଆନ୍ତି ପଖାଳ। ଏଁ ଉଁ କଣ ବାର ବ୍ରତ ଯୋଉ ଦିନ କରିଥିବି ତା ପରଦିନ ମାନେ କେମିତିକା ମୁଢି ଖାଇବି। ହେଲା ଲୋକ କହନ୍ତି କିସ ପଖାଳ ଖାଇବା ପାଇଁ ଆଗ ହଁ ହଁ। ଆ ନା ନା ଏପଟେ ବି ଖାଆନ୍ତି ମାନେ ମୋ କଥା କହୁଛି ଏ ପଟେ ବି ସେମତି ପଖାଳ ଖୋଜନ୍ତି ଖାଇବାର ଲାଗି ମୋ କଥା କହୁଛି କି ମୁଁ ମୁଢି ଟେ ମୋର ମାନେ ହୁଁ ହୁଁ ମୁଢିଟା ନିହାତି ଦରକାର। ହେଲା ଆଉ ମୋ ଝିଅ ବି ଯେମିତିକା ବୋହୁତୁ ମୁଢି ପ୍ରିୟ।
ହଁ ଆଉ ଆପଣ ପିଠା ଫିଠା କିଆ କରେ। କରିବାକୁ ଜାଣିଚନ୍ତି ପିଠା ସବୁ?
ହୋଉଚ ଯେମିତି ମଣ୍ଡା ପିଠା ଆଉ ଦହି ପିଠା ଆ ଏମିତି ଚକୁଳି ପିଠା
ଦହି ପିଠା ଟା କି ପିଠା ଦହି ପିଠା ଟା କଣ?
ଦହି ପିଠା ଟା ହଉଚୁ ହା ଦହି ରେ ବନାଯାଇ ସେଟା କି ଆପଣ ଦହି ମାନେ ବସା ଦହି ନେବେ। ଖଟା ହାଲକା ଖଟା ହେଇଥିବ ତା ଦେହରେ ଦହିର ପରିମାଣ ଅନୁସାରେ ହୋଉଚି ଆପଣ ଅ ଚାଉଳ ଚୁନା ଗୋଳେଇବେ। ହେଲା ଗୋଟେ ପାତ୍ର ପ ମାନେ ଯେମିତିକି ବାଇଗଣି ହରିକା କରୁନାହାନ୍ତି ଯେମିତିକା ମୋଟା ଟିକେ ବର୍ଟଟା ଟିକେ ବାଇ ତାଠୁ ବି ଆହୁରି ଟିକେ ମୋଟା ହବ ବର୍ଟଟା। ମାନେ ଯେମିତି ହାତକୁ ଯେମିତି ଆପଣ ଇଟି ଇଟିଲି କରୁଚନ୍ତି ଯେମିତିକା ମାନେ ବର୍ଟାଟା ଟିକେ ବଳିଆ ହୋଉଛୁ। ହେଲା ସେଇଭଳିଆ ଏ ଇଟିଲି ମାପରେ ସେ ଭଳିଆ ହେବ ଟିକେ ବର୍ଟଟା ଆ ବାସ ଦହି ପକେଇଲେ ତା ଦେହରେ ଚୁନା ଦହି ର ମାନେ ଇଏ ଅନୁସାରେ ଚୁନା ଯେତିକି ଅବଜର୍ଭ କରିବ ଗୋଳେଇଲେ ଗୋଳେଇ ସାରିଲା ପରେ ତା ଦେହରେ ଆପଣ ଙ୍କର ସ୍ଵାଦ ଅନୁସାରେ ଲୁଣ ପକେଇଲେ ଚିନି ପକେଇଲେ ହେଲା କିଛି ମାନେ ଇଏ ଆମର ହୁଁ ପିସ୍ତା ହୋଉ ଚେରି ହୋଉ ମାନେ ଇନଗ୍ରିଡିଣ୍ଟ ପକେଇଲେ ଯେତିକି ଆପଣ ଫୁର୍ଷ୍ଟ ଖାଇ ମାନେ ଇଏ କ ଉଁ ଯୋଉ ଚେରି ନଡିଆ କ୍ରର କଟି କାଟି ମାନେ ଛୋଟ ଛୋଟ କାଟିକି ନଡିଆ। ହଁ ଆର୍ଟ କଲେ ଯୋଉଗୋଡାକ ଆପଣଙ୍କ ସ୍ୱ ଆପଣଙ୍କ ଇଏ ଅନୁସାରେ ଆର୍ଟ କରିପାରିବେ। ହେଲା ସେଇଥିରେ ଟିକେ ଖାଇବା ସୋଢା ନିହାତି ପକେଇବେ ନହେଲେ ସେଟା ଫୁଲିବନି। ଖାଇଲାବେଳେ ପକେଇକି ଗୋଳେକି ରଖିଦେବେ ହୋଉଚି ଦିଇ ତିନି ଘଣ୍ଟ ରଖିଦେବେ ଗୋଳେଇକି। ତାପରେ ଏବେ ତ ଇଟିଲି ଛାଞ୍ଚ ହେଇଗଲାଣି ଆଗରୁ କପଡା ରେ ହେଉଚୁ ହାଣ୍ଡିରେ ବସେଇକି କରା ହୋଉଥିଲା ଆମ ମା ମାନେ କହୁଥିଲେ ଏବେ ତ ଆମେ ଇଟିଲି ଛାଞ୍ଚ ହେଇଗଲାଣି ସହଜ ହେଇଗଲାଣି। ଇଟିଲି ଛାଞ୍ଚ ରେ ଯେମିତିକା ଆମେ ମଣ୍ଡା ପିଠା କୁ ରଖିକି କଋଚେ। ସେମିତିଆ ସେ ଛାଞ୍ଚ ଦେହରେ କି ସେ ଜୋ ତା ତା ଛାଞ୍ଚ ଅଛି ଯେମିତି ଇଟିଲି ହଁ। ନା ନା ଆଉ ତଳେ ପାଣି ଦେଇଦିଆ ହେଲା ସେଇଟିଲି ସାଞ୍ଚ ରେ ତଳେ ପାଣି ଦିଇଆହେଲେ ଯେମିତି ମଣ୍ଡା ସେଟାକୁ ଆପଣ ସିଯୋଉଚନ୍ତି ହେଲା ସେମିତି ଇଟିଲି ଛା ଛ ରହିଲେ ହଁ ତିନିଟା ଜୋଉ ଛାଞ୍ଚ ରହିଲା ସେ ତିନିଟା ଛାଞ୍ଚରେକି ଆପଣ ତାର ପ ମାନେ ଯୋଉ ତା ତେଣୁ କପ୍ ଗୁଡାକ ରହୁଚି ସେ କପ୍ ରେ କି ଆପଣ ଦେଇଦେଲେ ହୋ ଟୁ ତାର ବାର୍ଟର ଗୁଡାକ ଦେଇଦେଲେ ବାସ୍। ବର୍ଟ ଦେଇଦେଇକି ପନ୍ଦର କୋଡିଏ ମିନିଟ୍ ଖଣ୍ଡେ ଗ୍ୟାସରେ ବସେଇଦେଲା ପରେ ତଳେ ପାଣିଟା ଥିବ ଯେମିତି କା ମଣ୍ଡା ପି ଟା ଯେମିତି ପାଣି ଦିଇଆ ହୁଏ ହଁ ତା ବାମ୍ଫରେ ହିଁ ସିଝିବ। ହେଲା ଆଉ ସେ ଯୋଉ ଆପଣ ସଜେଇଲେ ମାନେ ଯୋଉ ଇଟିଲି ଟା ସଜେଇଥିବେ ସଜେଇଲା ବେଳେ କି ହୋଊଛୁ ତା ଦେହରେ ଉପରେ ଟିକେ ଚେରି ମାନେ କିସ୍ ମିସ୍ ଆଉ ଅଁ କାଟିକି ଆଉ ନଡିଆ କଟା ଏମିତି ଦେଇଦେଲେ ସେଟା ସୁନ୍ଦର ଦେଖାଯାଏ ଯେତେବେଳେ ମାନେ ଆମେ ଇଟିଲି ଟାକୁ ବାହାର କରିବା। ଦେଇଥିଲେ ତାକୁ ସେଟା ସୁନ୍ଦର ଦେଖାଯିବ ମାନେ ତାପରେ ଗୋଟେ ସୁନ୍ଦର ଦେଖାଯିବ। ହେଲାକି ଯାଆହୋଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ନେଷ୍ଟେ ଟାଇମ୍ କଥା ହେଲେ ଆପଣ କଣ ଭଲ ବନା ନ୍ତି ମତେ ନିହାତି କହିବେ ହେଲା ମୁଁ ବି ଜାଣିବି ହେଲା ଆଉ। ଠିକ୍ ଅଛି ରଖୁଚି ଭଲରେ ରୁହନ୍ତୁ।
ହଁ ହଁ ବାଏ ରଖନ୍ତୁ ହୁଁ।